ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ଆଜ୍ଞା ଆପଣଙ୍କୁ ମୋ କଥା ଶୁଭୁଛି?
ଆଜ୍ଞା ଆଜ୍ଞା ଶୁଭୁଛି କୁହନ୍ତୁ। କଣ କରୁଥିଲେ କଣ? ମୁଁ ଏଠି ବସିଛି ଆଉ କଣ କରିବି ରୋଷେଇ ସାରିକି ଆଉ। ହଁ ହଁ ଆମର ଟିଫିନ୍ ନିଅନ୍ତି ନା ନଅଟାରେ ଖାଇବେ ନେବେ ଏକାଥରେ ରୋଷେଇ ହେଇଯାଏ ଆଉ।
ହଁ ଭଲ ମୁଁ ମୁଁ ଏବେ ହିଁ ମୁଁ ହଷ୍ଟେ ହଷ୍ଟେଲ ରେ ରୁହେତ ମାନେ ପଢୁଛି ତ ମୁଁ ଏବେ ସେଇ ମା ଙ୍କ ଦେହ ଭଲ ନାହିଁ ବୋଲି ଟିକେ ଘରକୁ ଆସିଛି ଏଇ ତାଙ୍କୁ ଏଇ ସକାଳ ଖାଇବା ଦେଇକି ମୁଁ ଫୁଣି ଆସିଲି ମୁଁ କହିଲି କଥା ହେଇଯିବା ତାପରେ ଯାଇକି ଇଏ କରିବି ଆଉ‌।
ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାବା, ମା, ମୁଁ ଆଉ ମୋ ଭାଇ।
ଆଉ ଭାଇ ମ୍ୟାରେଡ଼ ହେଇଗଲେଣି? ମୁଁ କହିଲି ଭାଇ ମ୍ୟାରେଜ୍ ହେଇଗଲେଣି?
ନାଇଁ ନାଇଁ ମୁଁ ବଡ଼ ମୁଁ
ଅ ହ ହ ହଁ ଯୋଉ ଇଏ କଣ ଅନ ଯୋଉ ଆଉ କଣ ସ୍କିମ୍ କଣ?
ମୋର ହିଷ୍ଟ୍ରି ଅନର୍ସ ଅଛି ମାନେ ସାଇ ଆର୍ଟ୍ସ୍।
ଆର୍ଟସ୍।
ହଁ। ମାନେ ପ୍ଲସ୍ ଟୁ ଥିଲା ସାଇନ୍ସ ଥିଲା। ଆଗରୁ ଆଗକୁ ମାନେ ଲକ୍ଷ୍ୟ ଅଛି କି ଏଇ ସିଭିଲ୍ ସର୍ଭିସ ଲାଇନ୍ ରେ। ସେଇଥିପାଇଁ ପ୍ଲସ୍ ଟୁ ମୋର ସାଇନ୍ସ ଥିଲା ତାପରେ ପ୍ଲସ୍ ଥ୍ରୀ ମୁଁ ଆର୍ଟସ୍ ନେଇଗଲି ଆଉ।
ହଁ। ନାଇଁ ମୁଁ ଗ୍ରାଜୁଏସନ କମ୍ପ୍ଲିଟ୍ କରିକି ଘରେ ବସିଛି ଆଉ ଓଡିଆ ଅନର୍ସ।
ଆଜ୍ଞା। ମାନେ କଣ ବାହା ହବା ପୂର୍ବରୁ ଗ୍ରାଜୁଏସନ କରିଥିଲେ ନା ପରେ?
ନା ନାଇ ବାହାର ପରେ ବି ଗ୍ରାଜୁଏସନ କମ୍ପ୍ଲିଟ୍ କଲି ଥିଲା ଟୁ ଇୟର୍।
ଆଜ୍ଞା।
ମ୍ୟାରେଜ୍ ସରିଲା ପରେ ଏଠି କମ୍ପ୍ଲିଟ୍ କଲି ଆଉ। ଆଉ ତ କିଛି ପ୍ଲାନିଂ କର ନାଇଁ ହଉ ହଉ ବେ ବି- ପ୍ଲାନିଙ୍ଗ ହେଇଗଲା।
ଓହୋ।
ହୁଁ, ହଁ ବେବି ମୋର ତାର ଆସିକି ପାଞ୍ଚ ହେଇଗଲାଣି ତାକୁ।
ଓହୋ! ପାଞ୍ଚ ବର୍ଷ ଆ, ଛଅ ଓ ହଁ, ହଁ ଅ, ଥରେ ମାନେ ଏମତି ଛୁଆ ହେଇଗଲା ପରେ ତାପରେ ଆଉ ତା ଉପରେ ଗୋଟେ
ମାନେ ମୋର ମୋ ପୁଅ କୁ ଯେତିକି ବର୍ଷ ମୋ ମ୍ୟାରେଜ୍ ହବା ସେତିକି ବର୍ଷ। ଫାଷ୍ଟ ଆୱାର ରହି ନା ମୋ ଆନିବର୍ଷରି ଥିଲା ଦି ମାସ ତ ସିଏ ଡେଲିଭରି ହେଇଗଲା। ତ ମୁଁ ଏତେ ମାଇଣ୍ଡ ହେଇନାହିଁ ନା। ତ ମୋତେ ଅବିକା ତ ପଚିଶି ଇୟର୍ ହେଇଛି। ହଁ, ହଁ, ହଁ ଲଭ୍ ମେରେ ଜ ହେଇଯାଇଥିଲା। ଘରେ ଟିକେ ପ୍ରବ ହେଇଗଲା ନା ସେଥିପାଇଁ ତ ବାପାଙ୍କ ଦେହ ଖରାପ ହେଇଗଲା ସେଇଥିପାଇଁ ଆଉ।
ଅଁ, ପ୍ରାୟତ ଏଇ ଆଉ ଝିଅ ମାନଙ୍କୁ ଟିକେ ମାନେ ସବୁ କଥା ବୁଝିବାକୁ ପଡେ। ଘରେ କାର ଧର ଦେହ ଖ ଖରାପ ହେଲା କଣ ଅସୁବିଧା ହେଲା ଦେ ତାକୁ ବାହା କରିଦିଅ କି କଣ ଏମତି। ଆଉ ଏତେ କମ ଏଜ୍ ରେ ବାହାରିଲେ ସେମିତି କିଛି ମାନେ ଅସୁବିଧା ଏମିତି ହେଲାନି କି ମାନେ ଘ
କୁହନି କୁହନାଇ ମାଇଡି ମେଚଡ୍ ହେଇନଥିଲା ଯେ। ମୁଣ୍ଡ ଖରାପ ମୁଁ ଏମତି କିଛି ଜାଣିପାରେ ନାଇନା ରୋ ସେଇ ଫ-ସେଇ କିଛି ଜଣା ହିଁ ନାହିଁ ମୋତେ। ମୋତେ ମାର୍କେଟ୍ ଲାଇନ୍ ଭଲ। ମାନେ ବାହାରୁ ଯେତେ ଖାଲି ଆ କଣ କିଣା କିିଣି କରେ ସେ ସବୁରେ ପାସ୍। ଆ, ଏ ଘର କାମରେ ମୁଁ ନୁହଁ। ଏ ତ ତଥାପି ଏମତି ଆର୍ଜେଷ୍ଟ ହେଇ ହେଇ ଏ ହାବିଟ୍ ହେଇଗଲା ଆଉ।
ହଁ ମାନେ ପରିସ୍ଥିତିରେ ଯୋଉ ପଡିକି କରିବା କଥା ଆଉ।
ଇଚ୍ଛା ନଥିଲେ ବି ଯ, ମୋର ଘରେ ଏଠି ଶାଶୁ ଶଶୁର ଗୋଟେ ଛୋ ଟ ପୁଅ ଆଉ ସ୍ଵାମୀ ଆଉ ନଣନ୍ଦ ବାହା ହେଇଯାଇଛନ୍ତି ଆଉ। ଆଉ କେଇ ନାଇ ଆମର ଛୋଟ ଫେମିଲି ହାପି ଫେମିଲି।
ହଁ ଛୋଟ ପରିବାର ଖୁସ ସୁଖୀ ପରିବାର କୁହନ୍ତି।
ପରିବାରରେ ତ ଧୂଳିଆ ଜନ୍ଦା ରହିଲା ମାନେ ଲାଗି ଯାଉଚି ଉଇ ଆଉ। ଗୋଟେ ଗୋଟେ ହିଟଲର୍ ନଥାନ୍ତି କି?
ହଁ।
ସେଇ ଟାଇପ୍ ର ଆଉ।
ମାନେ ଶାଶୁ ଟିକେ ଷ୍ଟ୍ରିକ୍ଟ।
ହଁ ହଁ ଷ୍ଟ୍ରିଟ ବୋଲି ସବୁଥେରେ ଆ
ଆ ହା ହା ହା ହେଁ ହଁ। ତାପରେ ମାନେ ଏତେ କମ୍ ଏଜ୍ ରେ ବାହା ହେଇଗଲେ ଯେ ମାନେ ଯୋଉ କୁହନ୍ତିନି ଯୋଉ କି କିଛି ଜିନିଷ ଏଞ୍ଜୟ୍ କରିବା ଟା ବି ମାନେ ରହିଗଲା।
ହଁ ନାଇଁ ନାଇଁ ଯା ଯାହାବି ଏଞ୍ଜୟ୍ କରିବାକୁ ଥାନ୍ତା କି କଣ ବେବି ପ୍ଲାନିଂ ହେଇଗଲା।
ହଁ ସେଇଟା ପୁଣି ଆଉରି ନୁଏ। ଆଉ ଖାଇଥିଲେ କଣ ଆଜି?
ହଁ ଖାଇସାରଲିଣି।
ଓ ହଁ।
ଚାହା ଖାଇଚୁ ଆଉ କଣ କରବୁ ଭାତ ଆଉ ଟିକେ ଗଲେ ଖାୟା ଖିଆ ହବ ବାରଟା ବେଳକୁ। ତଳୁ ଆଉ।
ହ ହ।
ଆଉ ଭାଇ କଣ କରନ୍ତି? ହ୍ୟାଲୋ।
ହାଲୋ।
ଆଗ୍ ହ୍ୟାଲୋ ମୋ କଥା ଶୁଭୁଚି ତ? ହେଲୋ ହଁ ହଁ ନାଇଁ ଆପଣଙ୍କ କଥା ଟିକେ
ହଁ ମୋର ଟିକେ ଜିଓ ଟାୱାର ପାଏ ନାଇଁ ନା ଏତ୍ ଘରୁକୁ ସେଥିପାଇଁ ତାପରେ ଯୋଉ ବର୍ଷା ହେଉ ଚି ଜିଓ ଟାୱାର ପୁରା ଆଗୁରୁ ଭଲ ଆସୁଥିଲା ଏବେ ମାନେ ଏମତି ପୋବ୍ଲେମ କ୍ରିଏଟ କରୁଚି। ଏଆରଟେଲ କଣ ଯୋଉଠି ବସିବୁ ସେଇଠି ବି ପାଇଯାଉଛି। ଏ ଜିଓ ଟାୱାର ଟା ମାନେ ମୋ ରୁମ୍ ରେ ହିଁ ପାଉନାହିଁ।
ଆଜ୍ଞା।
ଆଜି ସକାଳୁ କଣ ଖାଇଥିଲେ?
ଆଜି ସକାଳୁ କଣ ଖାଇଥିଲେ? ସଖାଳୁଆ ମୁଁ କରିଥିଲି ରୁଟି ଭଜା ସେଇ ଖାଇଥି ଥିଲୁ ଆଉ
ମାମା ବାବା
ନାଇଁ ବାବା ଏଠି ରୁହନ୍ତିନି ସେ ବାହାରେ ଏ ମାମା ହଁ ତାଙ୍କୁ ଏଇ ସିମ୍ ଖାଇ ଇଏ ମେଡିସିନ ଖାଇକି ଟିକେ ଏବେ ଏଁ ଶୋଇଛନ୍ତି ଆଉ।
କଣ ହେଇଥିଲା ତାଙ୍କ ଦେହ ଖରାପ।
ସେ ସେଇ ମାନେ ତାଙ୍କର ଟେ ଗୋଡ ପ୍ରୋବ୍ଲେମ ରୁହେ। ସେ ଯାଇକି ଦେଖେଇକି ଆସିଥିଲେ। କିନ୍ତୁ ହଟାତ୍ ଏମିତି ଗୋଡ ପୁରା ଦରଜ ହେଇକି ଚାଲିବାକୁ ପୁରା ଅସୁବିଧା ହେଲା। ତ ସେଇଥିପାଇଁ ହିଁ ମୁଁ ହୁଁ ମାନେ ଆସିଲି ହଷ୍ଟେଲ ରୁ ଘରକୁ ଆସିଲି ମାନେ ଖରା ଛୁଟି ପରେ ଯାଇ ଥିଲି ହଷ୍ଟେଲ ମର ଏକଜାମ୍ ଥିଲା ପୁଣି ଦେଇକି ପୁଣି ଘରୁକୁ ଆସି ଲି କାଣ ଆଉ କଣ କରିବା ମା ଆ ତ ଆଗ ନା ମା।
ନା ଆମ ଘର କାମ ଘରେ ପୋବ୍ଲେମ ଏମିତି ଆଉ କଣ କରିବୁ। ଭାଇ କୋଉଠି ପଢୁଚନ୍ତି?
ଆଜ୍ଞା।
ମୁଁ କହିଲି ଭାଇ କୋଉଥରେ ପଢୁଚନ୍ତି।
ଭାଇ ତାର ଏଥର ଏଇ ପ୍ଲସ ଟୁ ସରିଲା।
ନା ତମେ ସେଇ ଦିଦ୍ ଜଣାଇବୁନି।
ହଁ ହଁ ଆମେ ଦି ଜଣ।
ତମର ସେ ହାଫ ଫାମିଲି ନା ଜଏଣ୍ଟ ଫାମିଲି?
ନାଇଁ ନାଇଁ ଆମର ସେଇ ଛୋଟ ଫ୍ୟାମିଲି।
ଆଉ ବାବା କଣ କରନ୍ତି?
ବାବା ଏଇ ଅଛନ୍ତି ସୁପରଭାଇଜର ଅଛନ୍ତି ପ୍ଲମିନି ଲାଇନ ନାଇଁ ସୁପରଭାଇଜର ଅଛ
ହଁ। ଆଉ ଏ ବର୍ଷ କୁଆଡେ ବୁଲା ବୁଲି ହେଇନି?
ଏ ବର୍ଷ ସେମିତି ତ କିଛି ବୁଲାବୁଲି ହେଇନି ଏ ସେ ମାନେ ମୁଁ ଆକଚୁଲି ଦୁଇ ହଜାର ଚବିଶ ରୁ ଭାବିଥିଲି କି ସବୁ ବର୍ଷ ପୁରୀ ଯିବି ବୋଲି। କିନ୍ତୁ ଦୁର୍ଭାଗ୍ୟବଷତ ଏଇ ଆର ବର୍ଷ ଆଜ୍ଞା।
କହିଲି ପ୍ରୋବ୍ଲେମ ହେଇଗଲା ଆଉ।
ହଁ ସେ ଆର ବର୍ଷ ସେ ବଡ ବାପା ସେ ଚାଲିଗଲେ। ଆଉ ଆର ବର୍ଷ ମୁଁ ଯାଇଥିଲି ମେ ମାସରେ ଯାଇଥିଲି ଆଉ ସେ ଚାଲିଗଲେ ତାପରେ ତାଙ୍କ ଙ୍କ ପାଇଁ ବର୍ଷେ ସେତେ ପାଳିଛୁ। ଦେଖାଯାଉ ସରିଲା ପରେ ଭାବିଚି ଯିବି।
ରଥଯାତ୍ରାକୁ ଯିବେ?
ନାଇଁ ନାଇଁ ମତେ ଡର ଲାଗେ ସେ ଯୋଉ ଗହଳି।
ହଁ ଚାପି ଚୁପି ଦେବେ ଆଉ।
ହଁ ହୁଁ ଉ ମୁଁ ତ ସେଇ ଆରଥର ଚାପି ଚୁପି ହେଇକି କେମିତି ମ ମନ୍ଦିର ଭିତରେ ଯାଇକି ଦର୍ଶନ କରିକି ଆସିଛି।
ମ ତାପରେ ପୁରୀ ତ ଅନଲିମିଟେଡ ସବୁବେଳେ ଯୋଉ ବାହାର ଷ୍ଟେଟ ରୁ ସବୁ ଆସୁନାହାନ୍ତି କି। ସବୁବେଳେ ହିଁ ଯାମ କେତେବେଳେ ହିଁ ଫାଙ୍କା ହିଁ ନାହିଁ ତମେ ଯେତେ ଜେତେବେଳେ ଯାଉ ଫା ଜାମ
ସେଇଆ। ଆଜ୍ଞା।
ଆଉ ରୋଷେଇ ଦିନରୋଷେଇ
କରିନି କରିବି ଭାବି ଏଇ ଭାବିଚି ଅଣ୍ଡା ଆଣି ଟିକେ ଭୁଜିଆ କରିଦେବି ତାପରେ ଡାଲମା ଆଉ କଣ ଏମିତି ଭା ଜିଦେବି ଭେଣ୍ଡିନହେଲେ ପୋଟଳ ଏମିତିଅଛି ଆଉ
ହଁମ ନହେଲେ ଅଣ୍ଡା ତରକାରି କରିଦେବୁ
ହଁ ମୁଁ ଟିକେ ଏତେ ରୋଷେଇବାସ ଏତେ କରେନିନା ତ ମତେ ଟିକେ ମାନେ ଯୋଉ କହନ୍ତିନି କଷ୍ଟ ହଉଛି ଏ ଟିକେ କରୁଛି ମାଆଙ୍କୁ ଯାଇ ପଚାରୁଛି ୟାପରେ କଣ ପଡିବ ତାପରେ କଣ ପଡିବ ଏମିତି ପଚାରି ପୁଚାରି କରିଦବା କଥା ଅ
କଣ୍ଟିନୁ କରୁଛନ୍ତିତ ଆଣ୍ଟି
ହଁ-ହଁ,
ନାଇଁ ନାଇଁ ତାଙ୍କ କଥା ଆଗନା ସେମାନେହିଁ ଠିକ ରହିଲେ ସିନା ତମେ ଜୁଆଡେ ଯାଇପାରିବ। ଆଉ ସିଏତ ପ୍ରୋବ୍ଲେମରେ ପଡିଲାମାନେ ତମର ସବୁ ବନ୍ଦ ହେଇଯିଇବ।
ସେଇଆତ କଣ ଆଉ କରିବା ଛାଡ ଯାହା ଭଗବାନ କରିବେ ଆଉ
ହଁ ଆଉ ତମେ ଆଉ କଣ କରିବ ଯାହାର ଯଉଟା ହବାର
ଆମେ ଆମେ ଆମ କର୍ତ୍ତବ୍ୟ କରିଚାଲିବା ତେଣିକିି ଯା ଯା ହବ ଆଉ
ତମର ସିଆଡେ ପସିଧ କଣ ମାନେ? ମୁଁ କହିଲି ସିଆଡେ ପ୍ରସିଦ୍ଧ କଣ ମାନେ ବୁଲାବୁଲି ପାଇଁ
କେନ୍ଦ୍ରାପଡାରେ କେନ୍ଦ୍ରାପଡାରେ ବଳଦେବଜିଉ ମନ୍ଦିର ଅଛି, ଭିତରକନିକା ପେଣ୍ଠ ସି ବିଚ୍ ଆଉ ଆମ ଆଳିରେ ଅଛି ଲକ୍ଷ୍ମୀ ବରାହ ମନ୍ଦିର, ଆଜ୍ଞା।
କଣ ଖାଇବା ଉପରେ?
ଆଉ ରସାବଳି
ହୁଁ।
ତାହେଲେ ଆମେ ତ ଯାଇନୁ କେବେ କେନ୍ଦ୍ରାପଡ଼ା ରେ କଣ କହିଲେ?
ଓହୋ ମୁଁ କହିଲି ହଉ ଠିକ ଅଛି ଆମେ ପରେ କଥା ହବା ଆଉ।
ହଁ- ହଁ।
ଆଜ୍ଞା।